ଆ ଶୁବୁଛି?
ହଁ। ହଁ।
ହୁଁ। ଆଉ କଣ କରୁଛ?
ବଇଛୁ ଆଉ କଣ କରିବୁ?
ହୁଁ। ଆଉ କଣ ଖାଇଥିଲ?
ଏ ଭାତ ଖାଇଛୁ। ଆଉ କଣ ଖାଇବୁ?
ହୁଁ। ଆଉ ହଉ ଆ ଗୋଟେ କଥା ଥିଲା କି ମାନେ କଟକ ରେ ମାନେ କଟକ ଏରିଆରେ ଯୋଉ ସବୁ ଅଛି ଭଲ ଭଲ ମାନେ ପ ଯେମିତି ବୁଲି ହବ। ମାନେ କୋଉଠିକି କୋଉଠିକି ଗଲେ ଭଲ ହବ। ମାନେ ଫ୍ୟାମିଲି ସହ?
ଫ୍ୟାମିଲି ସହ ଯେ ମ୍ୟୁଜିୟମ୍ ନୁଆ ଖୋଲିଛି। ମିଉଜିୟମ୍ ସେଠିକି ଗଲେ ଭଲ।
ମ୍ୟାରିଟାଇମ ମ୍ୟୁଜିୟମ, ସେଇଟା କୋଉଠି ଅଛି? ମାନେ ଆମେ କୋଉ ଲୋକେସନ ଦେଖିପାରିବା?
ଜୋବ୍ରା ବ୍ରିଜ ପାଖରେ ସେଇଠି, ଆଉ ସୁସାଇଟ୍ ସ୍ପଟ୍।
ହଁ, ସେଇଠି ତ ସୁସାଇଟ ସ୍ପଟ ରେ ତ ବହୁତ ସାରା ସୁଟିଂ ସିରିଏଲ ସୁଟିଂ ବି ହଉଛି। ସେଠି ବହୁତ ଭିଡ ବି ହୁଅନ୍ତି ଚାରିଟା ବେଳେ ମାନେ ଫଟୋ ଉଠେଇବା ପାଇଁ।
ହଁ।
ହଁ ମୁଁ ଆଉ ଗୋଟେ ଶୁଣିଚି ଆ କୋଉଠି ଯୋଉ ଅଛି କୋଉଠି ସେଟା ଯୋଉ ବାଲିଯାତ୍ରା ପଡିଆ ଅଛି। ତା ପାଖରେ ଯୋଉ ବୋଟ କ୍ଲବ ଅଛି।
ହଁ ସେଠିବି ବୁଲିହେବ ତ ଭଲ।
ହଁ। ସେଇଠି ବି ମାନେ ସେଇଟା ଆମର ଓଡିଶାରେ କହୁଛନ୍ତି କି ପ୍ରଥମ ମାନେ ଯୋଉ କାଚର ମାନେ କାଚ ବ୍ରିଜ ହେଇଛି। ସତରେ ସେଇଟା କାଚ ର ବ୍ରିଜ ହେଇଛି?
ହଁ।
ମାନେ ତା ଉପରେ ଚାଲିଲେ କିଛି ହବନି?
କିଛି ଅସୁବିଧା ନାହିଁ।
ହୁଁ। ମାନେ ଏକାଥରେ କି କେତେ ଲୋକ ଯାଇପାରିବେ ମାନେ ଥିବନା ତାର ଲିମିଟ ଥିବ ଦଶ ଜଣ କି କୋଡିଏ ଜଣ?
ହଁ। ପନ୍ଦର ଜଣ ଭିତରେ, କୋଡ଼ିଏ ଜଣ ଭିତରେ ଆଉ।
ହୁଁ ଆଉ ସେଠି ବୋଟିଂ ଏରିଆ ବି ହଉଛି ନା।
ହଁ।
କିନ୍ତୁ ବୋଟିଂ ପ୍ରାଇସ୍ ସେଠି ବହୁତ ଅଛି ମାନେ ଆଉ ପର ପର୍ସନ ବୋଧେ ଅଢେଇଶ ଟଙ୍କା ଅଛି ନା କଣ?
ହଁ।
ବହୁତ ମାନେ ଅଧିକ ପ୍ରାଇସ ନେଇନଉନି?
ହଁ।
ହୁଁ। ମୋ ଜାଣିବାରେ ଯିବ କୋଉଠି କହିଲ ବୋଟିଂ କରିବା ପାଇଁ?
କୁଆଡେ?
ଅ ବାଙ୍କିରେ ଯୋଉ ଅଛି ଅଂଶୁପା। ହଁ ସେଠିକି ଯିବ ସେଠି କୋଡିଏ ଟଙ୍କା ଲେଖାଏ ଅଛି। ତାଙ୍କର ଏଠିରେ ଟାଇମ ଅଛି ନା କଣ ବୋଧେ ସେଠି ଟାଇମ ଅଛି? ମାନେ ଏତିକ୍ ଟାଇମ
ଯାର ଯେତିକି ଟାଇମ୍ ଥବନା ଆଉ ନହଲେ ହୁଉ
ମତେ ମୋ କିନ୍ତୁ ଭଲ ପ୍ରାଇସ୍ ତ ଭଲ ଅଛି ନା କୋଡିଏ ଟଙ୍କାରେ ତ ଭଲ ଅଛି ନା।
ଆଉ
ହୁଁ। ସେଇଠି କିନ୍ତୁ ଆଉ କିଛି ନାହିଁ ମାନେ ପାର୍କଟା ଅଛି ଖାଲି ମଜା ବୁଲାବୁଲି କରିବ ନହେଲେ ସେଇ ଅଂଶୁପା ହ୍ରଦ ଟା ଦେଖିବ ଆଉ ତାର ଛି ସବୁ କଣ କରିଛନ୍ତି କହିଲ ମାନେ ଜାଲି ବାନ୍ଧିଛନ୍ତି ତମେ ତାରି ଭିତରେ ହିଁ ବୋଟିଂ କରିବ। ବୋଟିଂ ମାନେ ଭଲ ହେଇଛି ସୁବିଧା ଭଲ କରିବାକୁ। କିନ୍ତୁ ସେଇ ପାଣି ରେ କଣ କହିଲ ଦଳ ହେଇଯାଇଚି ନା।
ହଁ
ଦଳ ହେଇଯାଇଚି ବେଳେ ବେଳେ ସେ ବୋଟିଂ ମାନେ ତ ଦଳ ଚକାଟା ଆମେ ବୁଲଉନି କି ହଁ ସାଇକଲ ଫାଇକଲ ସବୁ ପେଡିଲ ମାରୁଚେ। କେତେବେଳେ ବେଳେ ଲାଗି ଯାଉଛି କୁ ଡର ଲାଗୁଚି ନା। ତା ଡ ରହି ଯାଉଛି ନା ପାଣି ଭିତରେ!
ହଁ।
ହୁଁ ଡର ତ ଲାଗିବ ନା।
ହଁ
ହୁଁ ଆଉ ବୋଟିଂ ଅଛି କୋଉଠି କହିଲ ନନ୍ଦନକାନନରେ। ନନ୍ଦନକାନନ ବି ହଉଛି ବଣ୍ଟିନିକାଲ ଗାର୍ଡେନ ହଉନି ବୋଧେ।
କେଜାଣି
ନା ବୋଣ୍ଟିନିକାଲ ଗାର୍ଡେନ ବୋଟିଂ ହଉନି ନନ୍ଦନକାନନ ହିଁ ହଉଛି। ତାର ପୁରା ବୋ କରିଦେଇଛି ବୋଟିଂ ଘର। ସେଠି ସେଠି ବି ସେଇ ପଚିଶ ଟଙ୍କା ନା ପଚାଶ ଟଙ୍କା ପଚିଶ ଟଙ୍କା ବୋଧେ ନା କଣ? ତାଙ୍କର ଗ୍ରୁପ ଅଛି ମାନେ ଚାରି ଜଣିଆ ଶହେ ଟଙ୍କା, ତାଙ୍କର ଛଅ ଜଣିଆ ଆ ଠ ଜଣିଆ ତମେ ଚାହିଁ ଫେ ମାନେ ତମର ମାନେ ତମେ ଏକା ଯାଇଛ ଆଉ କେହି ନାହାନ୍ତି ତମ ପାଖରେ ସେଇଟୁ ମାନେ ଯେ ତ ମିସିଙ୍ଗ ହେଇଥିବ ତ ଆଉ କାହା ସାଙ୍ଗରେ କଥା ହେଇକି ନେବି ଚାରି ଜଣିଆ ସାଙ୍ଗ ହେଇକି ଯାଇପାରିବ ଏକା ବୋ ସିଙ୍ଗଲ ଗଲେ ବହୁତ ପଇସା ନଉଛନ୍ତି ଏମତି ଗ୍ରୁ ଗ୍ରୁପ ୱାଇସେ ଯିବ ତ କମ ପଇସା ପଡିବ ନା। ଆଉ ନନ୍ଦନକାନନ ଯାଇଚ? ଆଉ ନନ୍ଦନକାନନ ଭଲ କିନ୍ତୁ ଘରେ ଦିନେ ଗଲେ ବହୁତ ମାନେ କଷ୍ଟ ମାନେ କଣ କହିଲ ଅ ମାନେ ବହୁତ ଚାଲିବା ଆଉ କଷ୍ଟ। ହଁ ବହୁତ ବଡ ଏରିଆ ହଁ କେତେ କିଲୋମିଟର ହବ ମୁଁ ଜାଣିନି।
ଆ ସଫା ସଫାର ଅଛି କୁଆଡ଼େ ସଫା ଯିଏ ଟାଇମରେ ବିୁଲିପାରିବ ପଇସା ଦେଇ।
ଖିନି ମାନେ କଣ କହିଲ ତାର ଗୋଟେ ସ୍ଵତନ୍ତ୍ର ବସ୍ ଅଛି ହେଲା। ସେଇ ବସ ରେ ତମେ ଟିକେଟ କରିବ ଅନଲାଇନ ଟିକେଟ ବୋଧେ କାହିଁ ଅଫଲାଇନ୍ ଟିକେଟ ତ କାହି ମୁଁ ଘର ଦେଖିନି ତାର ହଉଚି ଅନଲାଇନ ଟିକେଟ ବୋଧେ ସେ ବସ୍ ଭିତରେ ଯିବ। ପୁରା ଜଙ୍ଗଲ ଥିବ ଏଠି ମାନେ କଣ କହିଲ ସବୁ ଖୋଲାରେ ବୁଲୁଛନ୍ତି ବାଘ ଏରିଆ।
ହଁ।
ହଁ ମୁଁ ଶୁଣିଛି ସଫାରୀ। ମୁଁ ବି ଦେଖିଛି ସଫାରୀ ଲେଖା ହେଇଛି। କିନ୍ତୁ ମୁଁ, କୋଉଠି ତା ଟିକେଟ ହେରିଆ ହଉଛି ମୁଁ ଜାଣିନି।
ଉଁ।
ହୁଁ, ସବୁଠୁ ଭଲ ଲାଗେ କୋଉଠି ନନ୍ଦନକାନନରେ କହିଲ? ଏବେ ଯୋଉ ସବୁ ଏବେ ହେଇ ଚି ମୁଁ ତ ଏବେ ନୂଆ ଦେଖିଲି। ନୂଆ ଦେଖିଲି ହେଇଛି। କୋଣ ନା ସେଠି ଯୋଉ ଅଛନ୍ତି ସବୁ ଆଉ ସିମ୍ପାଜି ହେରିଆ ଅଛନ୍ତି। ଆଉ ଭଲ ଭଲ ଛୋଟ ଛୋଟ ଛୋଟ ଗୁଣ୍ଡୁଚି ମୂଷା ଟାଇପ ର ଅଛନ୍ତି। ମାଙ୍କଡ ଛୋଟ ଛୋଟ ମାଙ୍କଡ ଅଛନ୍ତି। ତ ଦେଖିଆ କୁ ବହୁତ କ୍ଯୁଟ୍।
ହଁ।
ହୁଁ, ସେଇ ପ୍ଲେସ ଟା ମାନେ ଭଲଲାଗୁଛି। ସେଠି ପା ଗୋଟେ ଝରଣା କରିଦେଇଛନ୍ତି। ଆଉ ସେଠି କଣ କରଛନ୍ତି ନା ହଁ, ଛୋଟ ଛୋଟ ମାନେ ରୁମ୍ ଭଳିଆ କହିଦେଇଛନ୍ତି। କାଚ ଲଗେଇ ଦେଇଛନ୍ତି। ହଁ ମାନେ ଏମତି କଣ, ଖୋଲାରେ ରହିଲେ କଣ, ଲୋକମାନେ ତାଙ୍କୁ ମାନେ ହଇରାଣ କରୁଛନ୍ତି। ମାନେ ହଣ୍ଡ୍ରେଡ ରୁ ନାଇଣ୍ଟି ପରସେଣ୍ଟ ଲୋକ କରୁନାହାନ୍ତି। ଟେନ ପରସେଣ୍ଟ ଲୋକ ତ କରୁଛନ୍ତି ନା? ଖୋଲାରେ ଯୋଉ ଅଛନ୍ତି ସବୁ। ଯୋଉ ଚଢେଇ ମାନେ ବି ଅଛନ୍ତି ଜାଲିରେ। ସବୁବେଳେ କଣ ଲୋକ ଜଗି ରହୁଛନ୍ତି କି? ହଁ। ମାନେ ଯୋଉ ଛୋଟ ଛୋଟ ପିଲା ସବୁ ଅଛନ୍ତି ସେ କଣ କରୁଛ ସେମାନେ ସବୁ ମାନେ ଢେଲା ପଥର ହଉ, ଗୋଡି ହଉ, ସେମାନେ ଭିତରକୁ ପକଉଛନ୍ତି। ଏଇଟା ଯୋଉ କରିଛି କାଚର ମାନେ ଭଲ କରିଛି ନା? ସେମାନେ ସୁରକ୍ଷିତରେ ବି ରହିବେ। ହଁ, ସେମାନେ ସୁରକ୍ଷିତରେ ରହିବେ। ଭଲ।
ମାଙ୍କଡ ବେଶୀ, ବୁଲା ମାଙ୍କଡ଼।
ହଁ, ସେମାନେ ତ ବାହାରେ ବୁଲଛନ୍ତି। ସେମାନେ ବାହାରେ ବୁଲୁଛନ୍ତି। ହୁଁ, ଆଉ
ନାଁ। ଝିଅ ପିଲାମାନଙ୍କର ରେପ୍ ହଉଛି ଆଉ ମାନେ ଏମିତି ବି ସବୁ ହେଉଛି ଅ ମାନେ ସୁରକ୍ଷିତ କଣ ପାଇଁ ନୁହଁ କୁହ?
ସୁରକ୍ଷିତ ଆରେ ଦେଖ ମାନେ
ନିଜେ ଚାହିଁଲେ ବି ତ ସୁରକ୍ଷିତରେ ରହିପାରିବେ ନା।
ନିଜେ ଚାହିଁଲେ କାହିଁ ରହିପାରିବେନି।
ଆପଣେ
ଯଦି ଆମେ ନ ମାନିବା, ଯଦି ଆମେ ନ ମାନିବା ରାତି ତିରେ ମାନେ ଏକା ବା ଆମେ ଯଦି କହିବା ଆ ମାନେ ରାତିରେ ଏକଲା ବାହାରେ ବୁଲିବା, ମାନେ ପରିବାର ସହ ଆରେ ପୁଅ ପିଲା ବି ଖରାପ। ଝିଅ ପିଲା ବି ଖରାପ। ମାନେ ପରିବାର ସହ ଗଲେ ବି ସେମିତି ହଉଛି। ଯେ ସେ ଆଉ ଏକା ଗଲେ ବି ସେମିତି ହଉଛି।
ହଁ ତମେ ଅନେଇବ, ଯିଏ ଯାହାକୁ ଫଲ ପଟିବ ସିଏ ଆସିଲେ ଏକା କାଇଁ ଯିବ? ଏ କିନ୍ତୁ ଏକା ଯାଉଛନ୍ତି। ସେଇପାଁଇ ହଉଛି ବେଶୀ ଆଉ।
ହଁ, ଏକା ଗଲେ ସିନା ମାନେ
ହଁ।
ହଁ ଏକା ଗଲେ ସିନା ହବ ତମେ ଯଦି ପରିବାର ସହ ମାନେ ଯୁଆଡେ ହୋଉ ପରିବାର ସହ ଯିବ। ମାନେ ଯେଦି ତମକୁ ଲାଗୁଛି କୋଉଠି ମାନେ ସେମତି କିଛି ଖରାପ ଲାଗୁଛି ତମେ ହେଠୁ ଦୂରେଇକି ରହିବା।
ପୋଲିସ କଲ୍ ନମ୍ବର ଥାଇକି ସବୁ ଥାଇକି ବି ଅସୁବିଧା ହେଇଯାଉଛି।
ହୁଁ। ତ କଣ କରିହବ ମାନେ କିଛି ଜାଗାରେ ପୁଅଙ୍କର ତ ଭୁଲ୍ ନା।
ପୁଅଙ୍କର ବି ଭୁଲ୍। ଝିଅ ପିଲାଙ୍କର ବି ଭୁଲ ପୁଅ ପିଲା ଦି ଜଣଙ୍କର ଭୁଲୁ।
ହୁଁ। ଉଭୟଙ୍କର ଭୁଲ ପୁଅର ଭୁଲ ଝିଅର ବି ଭୁଲ କିନ୍ତୁ ପୁଅଙ୍କର ଟିକେ ଅଧିକ ସେମାନେ ଯଦି ମାନେ ଏମିତି ନ ଚାହାନ୍ତି ତ ହେବ କି କେବେ? ଝିଅ ପିଲାଙ୍କର ବି ଭୁଲ ସେମାନେ ଯେହେତୁ ଛୋଟ ଛୋଟ ଡ୍ରେସ୍ ପିନ୍ଧୁଛନ୍ତି। ତାଙ୍କୁ ଦେଖିଲାଠୁ ସିନା ମାନେ ପୁଅ ପିଲା ଏମିତି ହଉଛନ୍ତି।
ହଁ।
ହଁ ଯେତେ ଆମେ ନିଜକୁ ସୁରକ୍ଷିତ ମାନେ ଆମେ ସେମିତି କିଛି ନାହିଁ ଆମେ ଛୋଟ ଡ୍ରେସ ବଡ ଡ୍ରେସ ସେମିତିରେ କିଛି ନାହିଁ। ମାନେ ଯାହା ମାନେ ଯି ଯଦି ପୁଅ ପିଲା ଗୋଟେ ମାନେ ସମସ୍ତେ କଣ ଛୋଟ ଡ୍ରେସ ପିନ୍ଧ ସମସ୍ତେ ବି ତ ମାନେ ଭଲ ଡ୍ରେସ ସେମତି ଯାଉଛନ୍ତି ନା ହୂଁ। ହଁ ଏକା ଯିବନି କଣ ପାଇଁ ଯିବା କଣ ପାଇଁ ଯିବା କଣ ପାଇଁ ଆମେ ନିଜ ଜୀବନକୁ ରିକସ ନବା। ଯଦି ହଉଛି ଫ୍ୟାମିଲି ସହ ଯ ନହେଲେ ନାଇଁ। ହୁଁ। ଆଉ ତମକୁ କଣ ଲାଗୁଛି ମାନେ କାହାର ଅଧିକ ଭୁଲ୍।
ଅଧିକ ଭୁଲ କଣ ଦୁଇ ଜଣଙ୍କର ତ ଭୁଲ କିନ୍ତୁ ବେଶୀ ଭୁଲ ପୁଅର ଯେହେତୁ ତାପରେ ଏକାଠି ହେଲେ ସିନା ପୁଅ କଣ ଏକଲା କଲେ ବି କେବେ ଗୋଟେ ପୁଅ କିଛି କରିପାରିବନି।
ହୁଁ ସେମାନେ ଗ୍ରୁପ ହେଇକି ରହୁଛନ୍ତି ବି।
ହଁ ହଁ।
ହୁଁ।
ରଥଯାତ୍ରା ଯିବେ। ରଥଯାତ୍ରା ଆସିଲାଣି ଆଗକୁ ରଥଯାତ୍ରା ଯିବେ କି ଆପଣ?
ହୁଁ ଇଚ୍ଛା ତ ବହୁତ ଅଛି ହେଲେ କଣ କରିବା ଡୋରି ହିଁ ଲାଗୁନି। କୋଉ ବର୍ଷ ବି ଯାଇନି ତମେ ଯାଇଚ?
ମୁଁ ନା ମୁଁ ରଥଯାତ୍ରା କେବେ ବି ଯାଇନେଇ।
ହୁଁ ରଥଯାତ୍ରାରେ ବହୁତ ଭିଡ ହୁଅନ୍ତି ନା।
ପବଳ ଲୋକ ଲକ୍ଷ ଲକ୍ଷ ଲୋକ ସେଇଦିନ।
ହୁଁ ଏତେ ଲୋକରେ ଠାକୁରଙ୍କୁ ଦେଖିବା ବହୁତ କଷ୍ଟକର ଯାହା ଭାଗ୍ୟରେ ଥିବ ସିଏ ହିଁ ଦେଖିବ।
ବେଶୀ କଲିକତା ଲୋକ ବଙ୍ଗାଳୀ ଲୋକ ପ୍ରାଏ ଯେତେବେଳେ ଦେଖିବ ପୁରୀରେ ବଙ୍ଗାଳୀ ଲୋକ ହିଁ ପ୍ରାଏ।
ହଁ ବହୁତ ମାନେ ବଙ୍ଗାଳୀ ଲୋକ।
ହୂଁ ଉଁ ମଗଂ ଯେତେବେଳେ ଦେଖିବ ଶହେରୁ ବଙ୍ଗାଳୀ ଲୋକ ଅସି ଥବା କଥା ଥେବେ।
ହୁଁ ସେମାନେ ବହୁ ଠାକୁର ଭକ୍ତି।
ହଁ ମନ୍ଦିର ଭିତରେ ଦେଖ କି ବାହାରେ ଦେଖ ଯୋଉଠି ଦେଖ।
ହୁଁ।
ଭଲଲୋକ ଗୁରା।
ହଉ ଯିଏ ଠାକୁର ଭଲ ପାଇଲା ସିଏ ଗଲା ସେମିତି କିଛି
ହଁ ହଁ ହଉ ରଖୁଚି।
ହଁ ରଖ।